ହ୍ୟାଲୋ। ଏଇଠି ବସିଥିଲି ଆଉ। ଆପଣ?
ଓହୋ। ମୁଁ ସେଇଠି ଇବେଳେ ଡି୍ୟୁଟିରୁ ଆସିକି ଟିକି ରେଷ୍ଟ ନେଉଛି ଆଉ। ଟିକେ ବିଶ୍ରାମ ନଉଛି ଆଉ।
ଓ ଆପଣ କଣ କରନ୍ତି କି?
ମୁଁ ସେଠି କର୍ପୋରେଟ ଜବ କରୁଚି।
ଓହୋ ଏବେ ଖାଇକି ରେଷ୍ଟ ନଉଚନ୍ତି ଆଉ।
ଆଜ୍ଞା।
ଆଉ ଭଲ ଅଛନ୍ତି ଆପଣ?
ଆଜ୍ଞା।
ଆଉ କେଉଁଠି ରହୁଚନ୍ତି? ଘର କୋଉଁଠି ଆପଣଙ୍କର?
ଆ ଭୁବନେଶ୍ୱରରେ ରହୁଛି।
ଓହୋ। ଭୁବନଶ୍ଵରରେ ଭୁବନେଶ୍ୱରରେ କଣ ଭଲ ଭଲ ଜାଗା ଅଛି? ଆଉ କଣ ସବୁ ବୁଲାବୁଲି କରିଚନ୍ତି?
ହଁ ଭୁବନେଶ୍ୱରରେ ସେଇ ଲ ପ୍ରଭୁ ଲିଙ୍ଗରାଜଙ୍କର ଲିଙ୍ଗରାଜ ମନ୍ଦିର ଅଛି। ଆଉ ଅଛି ମୁକ୍ତେଶ୍ଵର ମନ୍ଦିର ଅଛି। ସେଠୁ ବହୁତ ମାନେ ପ୍ରସାଦ ଠୁ ଆରମ୍ଭ କରିକି ସବୁ ଆଉ ସେ ବହୁତ ଭଲ ଭଲ ପ୍ରସାଦ ସେବନ ଠାକୁରଙ୍କର ଟେ ପ୍ରତିଦିନ ସେଠାରେ।
ଭୁବନେଶ୍ଵର ତ ଲିଙ୍ଗରାଜ ପାଇଁ ପ୍ରସିଦ୍ଧ।
ଆଜ୍ଞା। ସେ ଲିଙ୍ଗରାଜ ମନ୍ଦିରଟା କଣ ନା ପୁଡ଼ି ଜଗନ୍ନାଥ୍ ମନ୍ଦିଡ଼ଙ୍କ ଠାରୁ ବି ଅଦିକ ପୁରୁଣା ସିଏ ଅଦିକ ଅତୀ ତରୁ ଇଏ।
ଆଜ୍ଞା।
ମୁଁ କଇଲିି ଆଉ ପର୍ବପର୍ବାଣିରେ କଣ କେମତି ରଜରେ ଖାଉଚ କଁ କା ଖାଅ ପିଆ? କନ କେମତି ଗାଁ କୁ ଯାଇଥିଲେ ନା କଣ? କେମତି କଣ ଭଲ ଗ ଗଲା ରଜ ଭଲ ସେ କଟିଲା?
ହଁ ମୁଁ ରଜ ସବୁବେଳେ ଗାଁକୁ ହିଁ ଯାଏ ଆଉ ଭଲସେ କଟିଲା। ଗାଁରେ ସବୁ ପିଠାପଣା ସବୁ ହୋଇଥିଲା ଘରେ। ପୋଡ଼ ପିଠା ଆଉ କାକର ପିଠା ଆଉ ମୁଣ୍ଡା ପିଠା ସବୁ ହେଇଥିଲା। ଆଉ ଦୋଳି ବି ଖେଳା ହେଲା ସବୁ କିଛି ଭଲ ହେଲା କଟିଲା। ଆଉ ଆପଣଙ୍କର?
କଲେ କେମତି?
ହଁ ମୁଁ ତ ଟ୍ରେନ୍ ରେ ଗଲି ଆଉ। ବରମ୍ପୁର୍ ରେ ରହୁଛି ତ। ହଁ ବରହମ୍ପୁର୍ ରେ ରହୁଛି ତା ଆଁଗୁ ଟ୍ରେନ୍ ନେ ଯାଏ। ଆଉ ସବୁ ରଜରେ ମୁଁ ପଳାଏ ଗାଁକୁ।
ଅ ହ ହ ଆଉ କଣ କେମ୍ତି ପର୍ବପର୍ବାଣି ତମର?
ହଁ ମୋର୍ ତ ଭଲ୍ ସେ ପାଳନ ହୁଏ। ଦୀପାବଳି ଭଲ୍ ସେ ପାଳନ ହୁଏ।
ଆଉ ଦୋଳ ପୂର୍ଣ୍ଣିମା ଟା?
ହଁ ଦୋଳ ପୂର୍ଣ୍ଣିମା ହୁଏ। ଦୋଳ ପୂର୍ଣ୍ଣିମା ଏତେ ବି ଆମର ନାହିଁ ବେଶୀ।
ହାଁ ଆମ ଆମ ଲୋକଙ୍କର ଦୋଳ ପୂର୍ଣ୍ଣିମାଟା ବେଶୀ ଟିକେ ଅଦିକ ପାଳନ ହୁଏ ଭଲ୍ ସେ କାଇଁକିନା ଆମେ ଗଉଡ଼ ଯେହେତୁ ଜାତିରେ ଗଉଡ଼। ସେଥିପାଇଁ ଆମର ଦୋଳ ପୂର୍ଣ୍ଣିମା ଭଲର୍ସେ ପାଳନ ହୁଏ। ପିଠା ପଣା କାକରା ଆୱ ଯେତେ ସାରା ସବୁକିଛି ଆମର ସେଠି ଖା ଖାଇଆ ପିଇବା ଫଳ ମୂଳଠୁ ଆରମ୍ଭ କରି ସବୁ କିିଛି ଭଲ ସେ ତୁ ଯାଏ। ଆଉ ସେଇଟି ତିନି ଚାର୍ ଦିନ ଯାତ୍ରା ବି ହୁଏ। ସେଠାରେ ଆମ ଗାଁରେ। ଏବଂ ଆ ବିଶ୍ରାମ ନବା ପାଇଁ ସେଠିକି ଏକ ବିଶ୍ରାମ ଅ ପୁଳି ଅଛି ସେଇଠି ଆମର ଯୋଉଠି ଦୋଳ ପୂର୍ଣିମା ହଏ।
ହଁ ଆପଣଙ୍କ ପରିବାର୍ ରେ କିଏ କିଏ ସଦସ୍ୟ ଅଛନ୍ତି?
ଆମ ପରିବାର୍ ରେ ସଦସ୍ୟ ମୁଁ ଜେଜେ ବାପା ଜେଜେ ମା। ବାପା, ମାମା, ମୋ ଭଉଣୀ ଆଉ ମୋ ବ ସାନ ଭାଇ। ଆଉ ମୁଁ।
ଆଜ୍ଞା ଭଲ ସୁନ୍ଦର୍ ସୁଖୀ ପରିବାର।
ଆଜ୍ଞା ସୁଖୀ ପରିବାର। ଛୋଟ ପରିବାର ସୁଖୀ ପରିବାର।
ଆଜ୍ଞା।
ଆଉ ଆପନ୍ ଆପଣଙ୍କର କେତେ କଣ ଉମ୍ ପରିବାରରେ ସଦସ୍ୟ କଣ କେମ୍ତି?
ଆମର ମୁଁ, ମାମା, ମା। ଭାଇ, ବାବା ଆଉ ଦାଦା, ଖୁଡ଼ି। ଆମର ଏତିକି ଆଉ।
ଆଉ ଆପଣ ଆଙ୍କ ଗାଁରେ କଣ କେମ୍ତି। ଏ ପର୍ବପର୍ବାଣି ତ ଭଲର୍ସେ ହୁଏ। ଯାହା ଜାଣିଲି ଆଉ ଗାଁ ଗାଁର କେମ୍ ତି ପ୍ରାକୃତିକ ଦୃ ଶ୍ୟ ପା ପ୍ରାକୃତିକ ସୌନ୍ଦର୍ଯ୍ୟ କଣ କେମ୍ ତି?
ହଁ ବହୁତ୍ ଭଲ ଆମର ସେଠି ଫେମସ୍ ହେଲା ଆଚାର ପାମ୍ପଡ଼। ସେଠିକି ଆସିବେ ଗୋଟେ ଥର। ହଁ ପ୍ରସିଦ୍ଧ। ଆଉ ଖଟା ପାଣି ବି ବହୁତୁ ଭଲ୍ ସେ ବନା ହୁଏ ସବୁ। ଟମାଟ୍ ଜାରୁ ଲେମ୍ବୁ ଜାରୁ ଯେକୌଣସି ଲଙ୍କା ଜାରୁ ସବୁଥିରେ ଆମର ଚାରୁ ବନେଇକି ପିଉ।
ଓହ ହଁ ହଁ ଚାରୁ ଆପଣ ବନେଇକି ଖାଆନ୍ତି ନୁହଁ। ଉଁ ଆଉ ଆପଣଙ୍କର କେତେ କ? କଣ ଉମ୍ ଏବେର୍ ମାସିକ ରୋଜଗାର କେମିତି କଣ ଥାଏ? ନା ଆପଣ ପାଠ ପଢା ପାଠ ପଢୁଛନ୍ତି ଆପଣ।
ପଢୁଚି ବା ମୋର ପିଜି ଚାଲଚି।
ଅହୋ ଅ ହ ହ ହ ଆପଣ ଇଏ କରୁ ଚନ୍ତି କଣ ସେଇଟା ଓଡିଆରେ କୁହାଉଛିି ପି ଜି କୁ?
କଣ କହିଲେ?
ପି ଜି କି ଓଡିଆରେ କଣ କୁହା ହଉଛି ପି ଜି କି?
ସ୍ନାତକୋତ୍ତର।
ସ୍ନାତକୋତ୍ତର କରୁଛନ୍ତି ଆପଣ। କଣ କୋଉ ବିଷୟରେ?
କଣ କହିଲେ? ଓଡ଼ିଆ।
ହଁ ସାହିତ୍ୟରେ ଆଉ।
ହଁ ସାହିତ୍ୟ ଓଡ଼ିଆ।
ଆଉ ଆପଣଙ୍କର ଭଲ ପାଠ ହୁଏ? ଭଲ ପାଠ ହୁଏ ଆପଣଙ୍କର?
ହଁ ହଁ ହୁଏ।
ମୁଁ ଆଉ କଣ କେମିତି ଭଲ ସବୁ।
ହଁ ଭଲ ଆଉ ଆପଣଙ୍କର ଡିଉଟି?
ହଁ ମୁଁ କହିଲି ଆପଣ ଆପଣଙ୍କର ଆଉ କଣ କେମିତି ବନ୍ଧୁବାନ୍ଧବଙ୍କ କଣ କେମିତି ତାଙ୍କ ଘରକୁ ବୁଲିଯାଆନ୍ତି?
ହଁ ହଁ ହଁ ଆମେ ଯାଉ ଅଜା ଘରକୁ ଯାଉ। ସେଠି ମାମୁଁ ମାଇ ଅଜା ଏଇ ସମସ୍ତେ ଅଛନ୍ତି। ଆଉ ପିଇଶି ଘରକୁ ବି ଯାଉ ସେଇଠି ବି ସମସ୍ତେ ଭଲ।
ହଁ ମୁଁ କହିଲି
ଛୁଟି ହେଲେ ମଝିରେ ମଝିରେ ଯାଉ ବୁଲିକି ଆସୁ।
ହୁଁ ବୋଲେ ଆପଣଙ୍କର ଆଉ କେତେ କଣ କେମିତି ଏଇ ଆଛ ପାଠପଢ଼ା କଣ କଣ ବିଷୟ ଅଛି ଆପଣଙ୍କର? ଏ ଇତିହାସ ସାହିତ୍ୟ ଆଉ କଣ?
ଇତିହାସ ସାହିତ୍ୟ ସେଗୁଡ଼ା ଆମର ତ ସାହିତ୍ୟ ହେଲା ମେଜର ସବଜେକ୍ଟ। ଆଉ ଇତିହାସ ଏଗୁଡା ମାଇନର୍ ସବଜେକ୍ଟରେ ଯିବ।
ମେଜର୍ ମାଇନର୍ କଣ ଓଡ଼ିଆରେ କୁହନ୍ତୁ ଟିକେ।
କଣ କହିଲେ?
ଅ ସାହିତ୍ୟ ଇତିହାସ ଶିକ୍ଷା ଆଉ କଣ?
ମେଜର ମାନେ ମୁଖ୍ୟ ବିଷୟ ସେଇଟା।
ହଁ ମୁଖ୍ୟ ବିଷୟ କୁହନ୍ତୁ ଆଜ୍ଞା।
ହଁ ଓଡ଼ିଆ
ହଁ ହଁ ଓଃ ହଁ ବହୁତ ବଢିଆ ଲାଗେ କାହିଁକିନା ମ ରାଜ୍ୟ ହିଁ ଓଡିଆ ମାନେ ଓଡିଆରେ ଗୋଟେ କଥା ଅଛି ଯେମିତି ଆପଣ କୁହନ୍ତୁ ସେଇଟା ଆପଣ ପଢ଼ୁଛନ୍ତି ଯେମିତି କହିପାରିବେ ଟିକେ? କୁହନ୍ତୁ?
ମାତୃଭାଷା ମାତୃ ଭୂମିରେ ମମତା ଯାଦେହେ ଜନମୀ ନାହିଁ ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ।
ହଁ ବହୁତ ବଢ଼ିଆ ଆଉ ଇତିହାସ ଆପଣ ପଢ଼ନ୍ତି?
ହଁ ଇତିହାସ ରାଜନୀତି ବିଜ୍ଞାନ
ଆଜ୍ଞା?
ଇତିହାସ ଏବଂ ରାଜନୀତି ବିଜ୍ଞାନ।
ସବୁ ପଢ଼ାନ୍ତି ଆପଣ। ହଁ
ଆଉ ଆପଣଙ୍କର ଫ୍ୟାମିଲି ସମସ୍ତେ ଭଲ ପରିବାରରେ?
ପରିବାର ବହୁତ ଭଲ ଆମର। ଆଉ ଖାଦ୍ୟ ଆଜି କଣ ଖାଇଥିଲେ ଆଜି?
ଆଜି ଭାତ ମାଛ ତରକାରୀ।
ଓହୋ ହୋ ଆମର ଆଜି ଚିଙ୍ଗୁଡି ହେଇଛି। ଚିଙ୍ଗୁଡ଼ି ଚିଙ୍ଗୁଡି ଭଜା ହେଇଥିଲା ପଖାଳ ଅଛି ଦହି ବଡି ଚୋର୍ମା ଆଉ ଆଳୁ ଭର୍ତା ଆଉ ଟମାଟୋ ଟିକେ ସେକେଇ ଦେଇଥିଲୁ। ଆଉ ବାଇଗଣ ଟିକେ ଶିଖି ଦେଇଥିଲୁ ସବୁ ପଢାପୋଢ଼ି କରିକି ଯେମିତି ପ ପଖାଳ ଯେମିତି ଖାଆନ୍ତି ଫୁଟେଇକି ଟିକେ ପକେଇ ଦେଇେଇଥିଲୁ ପୁରା ପଖାଳ ଯେମିତି ଓଡିଆ ଘରର ଯେମିତି ଗୋଟେ ପ୍ରସିଦ୍ଧ ଖାଦ୍ୟ ସେ ସେ ତାହା ସେବନ କଲେ ବହୁତି ଭଲ।
ଆପଣଙ୍କୁ ଭଲ ଲାଗେ ପ ଖାଇବାକୁ ପଖାଳ?
ନିହାତି ନିହାତି କାହିଁକି ନୁହେଁ।
ମତେ ବି ବହୁତ୍ ଭଲ ଲାଗେ ପଖାଳ।
ଆଜ୍ଞା ଆଉ ଆପଣଙ୍କର କଣ କେମିତି ଆ ପରେ କଣ ପ ଆପଣ ପାଠ୍ୟ କଣ କେମିତି ପଢ଼ିବେ ପରେ?
ଆମର ତ ପ୍ଲସ୍ ଥ୍ରୀ ଚାରି ବର୍ଷ ଆଉ କଣ କହିଲେ?
ଆଜ୍ଞା।
ପିଲାମାନଙ୍କର ପ୍ଲସ୍ ଥ୍ରୀ ଚାରି ବର୍ଷ ଏ ବର୍ଷଠୁ ହେଇଯାଇଛି ଆମର ତ ତିନି ବର୍ଷ ଥିଲା। ଏଥର ମୁଁ ପିଜି କରିଛି ପିଜି ଆଉ ଗୋଟେ ବର୍ଷ ଅଛି। ପିଜି ସରିଲେ ମୁଁ ବିଇ ଡ଼ି କରିବି ବୋଲି ଭାବିଛି।
ସ୍ନାତକୋତ୍ତର ସ ସରିଲେ ଯାଇ ଆପଣ ବି ଏଇଡ଼ି କରିବେ।
ଆଜ୍ଞା।
ଆଉ ଆପଣ ହଁ ମୁଁ କ କହିଲି କି ମ ମ ଆମେ ଯାଇଥିଲୁ ବର୍ତ୍ତମାନ ପୁରୀ ପୁରୀ ଯାଇଥିଲୁ ଆମେ ଦିଇ ଦିନି ତଳେ।
ହଁ ପୁରୀ ବିଷୟରେ କିଛି କୁହନ୍ତୁ ଯାଇଥିଲେ ଆପଣ।
ପୁରୀ ପୁ ପୁରୀ ତ ପୁରା ପୁରୀ କହିଲେ ଜଗନ୍ନାଥ ଜଗନ୍ନାଥ କହିଲେ ପୁରୀ।
ଆଜ୍ଞା ଆଜ୍ଞା।
ଆଉ କଟକ କହିଲେ ଦହିବରା ଦହିବରା କହିଲେ କଟକ। ଆଉ ଆଉ ସେ ଆଉ ଗୋଟେ ଯେମିତି କଥା ଆ କଣ ନା ବ। ରଜରେ ରଜ କହିଲେ ପୋଡପିଠା ପୋଡ ପିଠା କହିଲେ ରଜ। ଆଉ ହଁ ପିଠା ପଣା କହି ହେଲେ ଓଡ଼ିଶା ଓଡ଼ିଶା କହିଲେ ପିଠାପଣା ଆଉ।
ହଁ ପୁରୀ ବିଷୟରେ କୁହନ୍ତୁ ଯାଇଥିଲେ? କଣ ଅଭଡ଼ା ଫଭଡ଼ା ଖାଇଲେ ପ୍ରସାଦ ସେବନ କଲେ ଆଉ ଠାକୁରଙ୍କୁ କେମିତି ଦର୍ଶନ ହେଲା?
ଠାକୁର ଦର୍ଶନ ବହୁତ୍ ହି ବଢ଼ିଆ ହେଲା ଆଉ ପ୍ରସାଦ ସେବନ କଲୁ। ଆଉ ବହୁତି ଭଲସେ ଯିବା ଆସିବା ଆମେ ତ ଯାଇଥିଲୁ ନିଜେ ଏ ଏ ଆମ ଘର ପା ଖ ଯେହେତୁ ଆମେ ଚାଲିକି ବି ହେ ହେ ପଳେଇଛୁ ଚାଲିକି ପଳଉଛୁ ପାଖରେ।
ଆପଣଙ୍କର ବହୁତ୍ ସୌଭାଗ୍ୟ।
ହଁ।
ଏମିତି ପାଖରେ ଏତେ ରହୁଛନ୍ତି।
ହଁ ନୟାଗଡ କହିଲେ ଛେନାପଡା ଛେନାପଡା କହିଲେ ନୟାଗଡ ମାନେ ଆମର କଣ ନାଁ ସେମିତି ଓଡ଼ିଆରେ କଥାରେ ନଥାଏ ସେମିତି ଓଡ଼ିଆ ଭାଷା ହେଲା ବହୁତ୍ ଭାରି ବଢିଆ ଓଡିଆ ଭାରି ବଢିଆ କଥାରେ ଅଛି ଓଡିଆ ଭାରି ବଢିଆ।
ଆପଣ ଭୁବନେଶ୍ୱରରେ ରୁହନ୍ତି ଆଉ ନୟାଗଡ଼ ଆପଣଙ୍କର ନିଜ ଗାଁ।
ନାଇଁ ନାଇଁ ପୁରୀ ନା ପୁରୀ ଘ ନିଜ ଗାଁ।
ଓହୋ ପୁରୀ ହଁ।
ହଁ। ଆଉ ଆପଣ କଣ କେମିତି କଣ ବର୍ତ୍ତମାନ ପାଠ୍ୟ ଭଲରେ ସେ କରନ୍ତୁ। ଶିକ୍ଷା ନିହାତି ଗ୍ରହଣ କରନ୍ତୁ ନିଜ ଶିକ୍ଷକଙ୍କୁ ଲି ପ୍ରଣାମ କରନ୍ତୁ ତାଙ୍କର ସମ୍ମାନ ଦିଅନ୍ତୁ ହଉଗା। ଆଜ୍ଞା ରଖୁଛି କା ଆଜ୍ଞା ରଖୁଛି କି କଥା ହେବା ପରେ ଆଉ।
ପରେ କେବେ ସମୟ ମିଳିଲେ କଥା ହେବା ଧନ୍ୟବାଦ୍।
ହଁ।